ସକାଳ ବହୁତ ଭଲରେ ଅଛି। ଆଉ ଆପ ପଣ?
ଆଜ୍ଞା ମୁଁ ବି ବହୁତ ଭଲରେ ଅଛି ଆଜ୍ଞା। କୁହନ୍ତୁନି ଜୀବନର ଟିକେ ବ୍ୟସ୍ତତା ଭିତରେ ବାନ୍ଧି ହେଇକି ରହିଯାଉଚି ଆଜ୍ଞା। ଭାବୁଚି ନିଜ ପାଇଁ ଟିକେ ସମୟ କାଢିବି। କିନ୍ତୁ ବାହାର କରିପାରୁନି।
କିନ୍ତୁ ଜାଣିଛନ୍ତି ନା ବ୍ୟସ୍ତତା ହିଁ ଜୀବନ। ଆଉ ବ୍ୟସ୍ତ ରହିଲେ ଆପଣ ମାନସିକ ଅବସାଦରୁ ଦୂରେଇ ରହିବେ।
ଆଜ୍ଞା ସେଇଟା ତ ଠିକ୍ କଥା ଆଜ୍ଞା। କିନ୍ତୁ ବେଳେବେଳେ ଭାବେ କି ନିଜ ପାଇଁ ଟିକେ ସମୟ କାଢିବି। କଣ ଟିକେ କରିବି ନିଜ ପାଇଁ। ନିଜର ତ ଆଗକୁ କେମିତି ଟିକେ ଡେବ୍ଲପମେଣ୍ଟ ହବ ତା ଉପରେ ଭାବିବି। ସେଇଟା ବି ଟିକେ ହେଇପାରୁନି। ଆଜ୍ଞା ମାନେ ଘରେ ଯେହେ ତୁ ଏକା ଆଉ ସମସ୍ତେ ମାନେ ଗୋଟେ ଜଏଣ୍ଟ ଫ୍ୟାମିଲିରେ ରହୁଛୁ। ଉଁ ବାବାଙ୍କର ଏଜ୍ ହେଇଗଲାଣି। ମାଆଙ୍କର ଏଜ୍ ହେଇଗଲାଣି। ଖୁଡିଙ୍କର ଏଜ୍ ହେଇଗଲାଣି। ସେ ପୁଅ ଗୋଟେ ପାଠ ପଢୁଛି ତାଙ୍କ ପୁଅ ତାପରେ ଗୋଟେ କାକା ଆମର ଆକ୍ସିଡେଣ୍ଟ ହେଇକିନା ଅଛନ୍ତି ଘରେ। ଗୋଡରେ ତାଙ୍କ ରଡ ଫଡ ଲାଗିଛି। ତାହେଲେ ୟା କଥା ବୁଝ। ତାଙ୍କ କଥା ବୁଝ। ଏଇ ସବୁ ବ୍ୟସ୍ତତା ଭିତରେ ଆଉ
ନିଶ୍ଚୟ ନିଶ୍ଚୟ କିନ୍ତୁ ଆଜ୍ଞା ମୁଁ କିଛି ଦୁଃଖ ଲାଗିଲା। ପରିବାରର ସମସ୍ୟା ଶୁଣିକି କିନ୍ତୁ ମୁଁ ଖୁସି ବି ହେଲି। ଯେ ଆପଣ ଏତେ ସବୁ ଦାୟିତ୍ଵ ଏତେ ସୁନ୍ଦର ଭାବରେ ନେଇପାରୁଛନ୍ତି।
ବହୁତ ବହୁତ ଧନ୍ୟବାଦ ଆଜ୍ଞା।
ଏଣୁ ଦୟାକରି କେବେ ମାନସିକ ଅବସାଦ ହେବେ ନାହିଁ। କାହିଁକି ନା ମାନସିକ ଅବସା ଠାରୁ ମଣିଷକୁ ଖରାପ ବାଟକୁ ନେଇଯାଏ।
ନିଶ୍ଚିତ ନିଶ୍ଚିତ ଆଜ୍ଞା।
ଦେଖିଥିବେ ଲୋକ ମାନସିକ ଅବସାଦ ହେଇକି ଆତ୍ମହତ୍ୟା କରିଦବା ଭଳିଆ ଦୁର୍ଘଟଣା। ଅତି ଦୁଃଖଦ ଘଟଣା ସମାଜରେ ଘଟୁଛି।
ନିଶ୍ଚିତ ଆଜ୍ଞା।
ପିଢି ଏହାର ଶିକାର ହଉଛନ୍
ବହୁତ ବହୁତ। ମୁଁ ଆଜ୍ଞା ଗୋଟେ କଥା କହିବି ଆପଣଙ୍କୁ ମୁଁ ଯାହାବି କର ଉଁ କିଛି ନାହିଁ ସେ ଯାହା ବିି ହଉ କାମ କଥା ହଉ ମାନେ ଅ ଅଫିସ ର କାମ ରହୁ କିବା ଘର କାମ ରହୁ ମୁଁ ଏନ୍ଞ୍ଜେୟ କରେ ଆଜ୍ଞା। ସେ ଭ ଯାହା ବି ଟେନସନ୍ ଥାଉ କି ଯୋଉ ଯୋଉ ଭଳିଆ କାମ ଥାଉ। ତାକୁ ଟିକେ ଖୁସିରେ ଖୁସିରେ କରିଦଆ କରିଦେଲେ ସେ ଚୁପଚାପ୍ ହେଇଯାଏ ଆରାମ ସେ ହେଲୋ।
ନିଶ୍ଚିତ ଭାବରେ ବଢିଆ କଥାଟିଏ ଆପଣ କହିଲେ ଯେ ଆମେ କେବେ ଉ ମାନେ ଚାପରେ ରହିବା ନାହିଁ କାମକୁ ଶାନ୍ତିରେ ଖୁସିରେ ଗ୍ରହଣ କରିବା ଆଉ କରିବା ବହୁତ ବଢିଆ। କାହିଁକି ନା ଦେଖନ୍ତୁ ଆପଣ ଚାକିରୀ କରନ୍ତୁ ବା ଘରେ ରୁହନ୍ତୁ। ଆପଣ ବ୍ୟବସାୟ କରନ୍ତୁ ବା ଅନ୍ୟାନ୍ୟ କୃଷି କରନ୍ତୁ ସମସ୍ୟା ସବୁଠି ରହିବ। ବୁଝିଲେ ନା ଚାପ ସବୁଠି ରହିବ କିନ୍ତୁ ଆମେ ଚାପକୁ ଅଧିକ ମାତ୍ରାରେ ନେବା ନାହିଁ।
ଆଜ୍ଞା ଆଜ୍ଞା।
ଏବଂ ଯେହେତୁ ଆମେ ଶିକ୍ଷିତ ପାଠ ପଢିଛେ ଆମେ ଜାଣିଛେ ଯେ କୋଇଲା ଯେତେବେଳେ ଅଧିକ ଚାପ ପାଏ। ସେତେବେଳେ ହୀରାରେ ପରିଣତ ହୁଏ।
ଆଜ୍ଞା
ମଣିଷ କୁ ଚାପ ହିଁ ଗୋଟେ ଭଲ ବାଟ ଦେଖାଏ ତାକୁ ଭଲ ମଣିଷ କରିଦିଏ।
ଆଜ୍ଞା।
ତ ଆଜିକାଲି ଯୋଉ ସମାଜରେ ଆଜ୍ଞା ଏତେ ଆତ୍ମହତ୍ୟାର ଶିକାର ଘଟୁଛି କେଉଁ ସବୁ କାର କାରଣ ଏହା ପଛରେ ଅଛି ବୋଲି ଆପଣ ଭାବୁଛନ୍ତି?
ମୁଖ୍ୟତଃ ଆଜ୍ଞା ଲୋକମାନେ ସବୁବେଳେ ଶାରୀର ଶାରୀରିକ ଏଇ ସବୁ ଉପରେ ବହୁ ଧ୍ୟାନ ଦଉଛନ୍ତି କିନ୍ତୁ ମାନସିକ ଯେତିକି ଧ୍ୟାନ ଦବା କଥା ମାନସିକ ସନ୍ତୁଳନ ର ଯେତିକି ଧ୍ୟାନ ଦବା କଥା ଆଜ୍ଞା। ଲୋକ ସବୁ ମେଣ୍ଟାଲଲ ଉପରେ ଆଉ ଧ୍ୟାନ ଦଉନାହାନ୍ତି।
ବଢିଆ କଥା ଟିଏ କହିଲେ ଆପଣ କହିବା ପାଇଁ ଚାହୁଁଛନ୍ତି ଯେ ମଣିଷ ଶାରୀରିକ ବ୍ୟାୟାମ କଲା ଶରୀରକୁ ସୁସ୍ଥ ରହିବା ପାଇଁ ଭାବିଲା କିନ୍ତୁ ମାନସିକ ସ୍ତରରେ ବ୍ୟାୟାମ କଲା ନାହିଁ କି ମାନସିକ ଶାନ୍ତି ପାଇବା ପାଇଁ କଣ ଦରକାର ସେ ସବୁ ଚିନ୍ତା କଲା ନାହିଁ ବହୁତ ବଢିଆ କଥା ଟି
ରୋଜଗାର କରୁଛନ୍ତି ଭଲ ଖାଇବା ଖାଉଛନ୍ତି ଅ ଭଲ ଭଲ ୱ ବ ପୋଷାକ ପିନ୍ଧୁଛନ୍ତି। ଭଲ ଚାରି ଚକିଆ ଯାନ ମଧ୍ୟ ଚଢୁଛନ୍ତି କିନ୍ତୁ ମାନସିକ ରୋଗକୁ କେମିତି ଦୂର କରିବା ସେଇଟା ଲୋକଙ୍କୁ ଜଣା ନାହିଁ। କିମ୍ବା ଲୋକ ତା ଉପରେ କିଛି କାର୍ଯ୍ୟ କରୁନାହାନ୍ତି।
ଆଉ ବିଶେଷ କରି ଆମେ ଯଦି ଦେଖିବା ଛାତ୍ର ଗୋଷ୍ଠୀ ଯୁବ ଗୋଷ୍ଠୀ ନିରାଶ ହେଇକରି ସେମାନେ ଆତ୍ମହତ୍ୟା କରୁଛନ୍ତି।
ବହୁତ ବହୁତ ଆଜ୍ଞା। ଅ ଏଇ କିଛି ଦିନ ତଳେ ମୋର ଗୋଟେ ସାଙ୍ଗ ଆଜ୍ଞା ଆତ୍ମହତ୍ୟା କରିଛି ଆଜ୍ଞା। ଆମର ପାଖାପାଖି ପାଞ୍ଚ ଛଅ ବର୍ଷର ଅ ତିନି ଦୁଇ ପାଞ୍ଚ ବର୍ଷ ଗୋଟେ ଜାଗାରେ ପାଠ ପଢୁଛୁ ବ୍ୟାଚ୍ ଡିଗ୍ରୀ ଆଉ ପିଜି ସାଙ୍ଗରେ କରୁଥିଲୁ ଆଜ୍ଞା ଏବେ ବହୁତ କିଛି ଦିନ ତଳେ ସେଇ ଆତ୍ମହତ୍ୟା କରିଛି ଆଜ୍ଞା।
ତ ୟା ପଛରେ କାରଣ କଣ ଥିଲା ବୋଲି ଜଣା ପଡିଲା?
ମାନସିକ ଚାପ ଆଜ୍ଞା ତାଙ୍କର ପରିବାର ଭିତରେ ଝଗଡା ହେଲା ଏସବୁ ହେଇକି ଇ ଆଜ୍ଞା।
ହେଇଥିଲେ କି?
ଆଜ୍ଞା ବିବାହିତ ହେଇଥିଲେ ସ୍ଵାମୀ ସ୍ତ୍ରୀ ଭିତରେ ଝଗଡା ଅ ବ ଶାଶୁ ବୋଉୂ ଝଗଡା ଏ ସବୁ ହେଇକି ଆଉ
ନିଶ୍ଚିତ ଅନେକ ପରିବାରରେ ଏଇଟା ହଉଛି ମା ଟିଏ ବୁଝିପାରୁନାହିଁ ଯେ ମୋ ପୁଅ ଯାହାକୁ ବାହା ହେଇକି ଆସିଛି ସେ ବୋହୁ ନୁହେଁ ଝିଅ ଆମ ଆମ ଭିତରେ ଯଦି ଏମିତି ମାନସିକ ଅବସାଦ ଲାଗି ରହିବ ତାହେଲେ ତାର ପ୍ରଭାବ ପୁଅ ଉପରେ ପଡିବ। ଦେଖନ୍ତୁ ଯିଏ ଆତ୍ମହତ୍ୟା କରିଦେଲା ତାକୁ ତ ଆମେ ଆଉ ଫେରି ପାଇବାନି ଗୋଟେ ସୁନ୍ଦର ମୂଲ୍ୟବାନ ଜୀବନ ଚାଲିଗଲା ସଂସାରରୁ ହଁ କି ନାଇ କୁହନ୍ତୁ?
ଆଜ୍ଞା।
ଏଣୁ ଏହି ପାରିବାରିକ ଅଶାନ୍ତିରୁ ଆମକୁ ଦୂରେଇ ରହିବା ପାଇଁ ପଡ଼ିବ ବା ତାକୁ ସନ୍ତୁଳନ ରକ୍ଷା କରିବା ପାଇଁ ପଡ଼ିବ ଭାରତ ସମ୍ୟ ରକ୍ଷା କରିବା ପାଇଁ ପଡିବ ନାଇକି ଆଜ୍ଞା ପରିବାରରେ ତ ବିଭିନ୍ନ ସମସ୍ୟା ଅ ଠିକି ଅଛି। ଆଉ ଗୋଟେ କଥା ସାର୍ ଆପଣ ଲକ୍ଷ୍ୟ କରିଥିବେ ଛାତ୍ର ସମାଜ କାହିଁକି ଏତେ ଆତ୍ମହତ୍ୟା କରୁଚନ୍ତି ବୋଲି ଆପଣ ଭାବୁଚନ୍ତି?
ଛାତ୍ର ସମାଜ ଆଜ୍ଞା ସେଇ ଯୋଉ ଭଲ ପାଇବା ଏଇସବୁ ଉପରେ ଯାଉଚନ୍ତି ଆ ତାପରେ ଉସ୍ ମାନେ ଆଉ ଗୋଟେ ଜିନିଷ ହଉଚି ଅ ପଢୁଛନ୍ତି କିନ୍ତୁ ରିଜଲ୍ଟ୍ ଭଲ ଆସୁନି। ତାପରେ ଘରେ କିଏ ଗାଳି କରିବେ ଘରର ପ୍ରେସର୍। ଏଇ ସବୁକୁ ବି ବେଶ୍ କରିକିନା ସବୁ ହଉଚି।
ଠିକ୍ କଥା କହିଲେ ବର୍ତ୍ତମାନ ସମାଜରେ ବାପା ମା ଅଭିଭାବକମାନେ ଜ୍ଞାନ ଅପେକ୍ଷା ନମ୍ବର୍ କୁ ବେଶୀ ପ୍ରାଧାନ୍ୟ ଦଉଚନ୍। ଯେ ଆମ ପିଲା ଶହେରୁ ଏତିକି ଆଣିବା ଦରକାର ଏଇ ଚାକିରି କରିବା ଦରକାର। ଆଜ୍ଞା ସିଏ ଯୋଉ ବାଟ ତାର ଅନ୍ତର୍ନିହିତ ଗୁଣାବଳି ଯୋଉ ରହିଚି ତାର ଯୋଉ ଆଶା ରହିଚି ତାର ଯୋଉ ଉଦ୍ୟମ ରହିଚି ସିଏ ସେଇ ବାଟରେ ବବ ଅସୁବିଧା କଣ ଅଛି?
ଆଜ୍ଞା଼
ଦ୍ୱିତୀୟ କଥା ହେଲା ଆମେ ସଠିକ୍ ପରିଶ୍ରମ ବେଳେବେଳେ କରୁନୁ ପରୀକ୍ଷାରେ ଫେଲ୍ ହେଇଯିବାର ଭୟରେ ଆମେ ଆତ୍ମହତ୍ୟା କରୁଛୁ।
ନିଶ୍ଚିତ ଆଜ୍ଞା।
ଆଉ ଗୋଟେ ଯୋଉ କହିଲେ ଆପଣ ଯେ ପ୍ରେମ ବ୍ୟାପାର ବର୍ତ୍ତମାନ ଯୁବ ସମାଜ କୁ ଆଜ୍ଞା ଖରାପ ବାଟରେ ନଉଛି। ଦେଖନ୍ତୁ ପ୍ରେମ ଗୋଟେ ଏମି ତି ଶବ୍ଦ ତାହା ଗୋଟେ ବୋହୁତ ସୁନ୍ଦର ବାପା ମା ପୁଅ ଝିଅ ଭାଇ ଭଉଣୀ ହେଁ ରକ୍ତ ସମ୍ପର୍କୀୟ ସମସ୍ତଙ୍କ ମଧ୍ୟରେ ପ୍ରେମ ଗଢ଼ି ଉଠିଚି। ପ୍ରେମ ବିନା ସଂସାରର କୌଣସି ଆଖ୍ୟା ନାହିଁ। କିନ୍ତୁ ଏମାନେ ଯୋଉ ପ୍ରେମକୁ ପ୍ରେମ ବୋଲି ଭାବୁଚନ୍ତି ସେଇଟା ବାସ୍ତବରେ ପ୍ରେମ ନୁହେଁ। ଆମେ କେବେ କେବେ ଏକ ତରଫା ଗୋଟିଏ ମଣିଷ ପଛରେ ପଡ଼ି ଯାଉଚୁ ହଁ କି ନାଇଁ କୁହନ୍ତୁ।
ନିଶ୍ଚିତ ଆଜ୍ଞା ଏଇ ଜିନିଷ ପାଇଁ ସବୁ ଅସ୍
ଅଡ଼ୁଆଟି ହେଉଛି।
ଆଜ୍ଞା। ଆଉ ଆପଣଙ୍କର ଆଜି କଣ ଦିନ ଚର୍ଯ୍ୟା ରହିଚି ଆଜି?
ଆଜ୍ଞା?
ଆପଣଙ୍କର ଆଜି କଣ ଦିନ ଚର୍ଯ୍ୟା ରହିଚି?
ଆଜି ଦିନରେ ଆଜ୍ଞା ମୁଁ ଟିକେ ଯିବି ଯେହେତୁ ଗ୍ରୀଷ୍ମ କାଳୀନ ଚାଲିଥିଲା ଗ୍ରୀଷ୍ମ ଛୁଟି ପିଲାଙ୍କର ଛୋଟ ଛୋଟ ପିଲାମାନେ କେ ଇତି ଶିକ୍ଷାର ଜଡ଼ିତ ହେଇଥିଲେ ଗ୍ରୀଷ୍ମ ଦିନରେ ଆଉ କେମିତି ସ୍ଵେଚ୍ଛାସେବୀ ମାନେ ଯୋଉଠି ଯୋଉଠି ପିଲାଙ୍କୁ କେମିତି ଶିକ୍ଷାଦାନ କରିଛନ୍ତି କେଉଁ ପ୍ରକାର ଶିକ୍ଷା ଦାନ ପିଲାମାନେ ପାଇଛନ୍ତି ଗ୍ରୀଷ୍ମ ଛୁଟିରେ ସେମାନେ କେଉଁ ପ୍ରକଳ୍ପ ସବୁ ପ୍ରସ୍ତୁତ କରିଛନ୍ତି ପିଲାମାନେ ଗ୍ରୀଷ୍ମ ଦିନକୁ କେମିତି କଟେଇଲେ ଆଗାମୀ ଦିନରେ ଗ୍ରୀଷ୍ମ ଦିନରେ ପିଲାଙ୍କୁ ଆମେ କେମିତି ଆୟତରେ ରଖିପାରିବା ଶିକ୍ଷା ସହିତ ଯୋଡ଼ି ପାରିବା ଏହାର ପାଇଁ ଗୋଟେ ସର୍ବେକ୍ଷଣ କରିବା ପାଇଁ ମୁଁ କିଛି ବସ୍ତି ଅଞ୍ଚଳକୁ ଯିବାକୁ ଚାହୁଁଛି। ଦିଲା ନାଁ ମୁଁ ଯାଇକି ଦେଖିବି। ପିଲାମାନେ ଏ ଛୁଟିରେ କେମିତି କଣ ଜଡ଼ିତ ହେଇଛନ୍ ଏବଂ ମୁଁ କିଛି ପିଲାଙ୍କୁ ହଁ କୁହନ୍ତୁ ସାର୍।
ଏ କୁ କୁହନ୍ତୁ କୁହନ୍ତୁ ଆପଣ କ କୋଉଥୁଲେ।
ହଁ ପିଲାମାନେ ଯୋଉ ପ୍ରକଳ୍ପ କରିଛନ୍ତି ଭାଷାରେ ଗଣି ଦରେ ବିଜ୍ଞାନରେ ବୁଝିଲେ ନା ନାଇଁ? ବିଭିନ୍ନ ପ୍ରକଳ୍ପ ତାର ଗୋଟେ ପଦର୍ଶନୀ ହବ। ପିଲାମାନେ କଣ କେମିତି ବିଜ୍ଞାନ ସହିତ ଜଡିତ ହେଇଚନ୍ତି ଦୈନନ୍ଦିନ ଜୀବନରେ। ଗଣିତ ସହିତ ଭାଷା ସହି କଣ ଜଡିତ ହେଇଚନ୍ତି ସେ ସବୁ ପରିଲକ୍ଷିତ କରିବା ପାଇଁ ମୁଁ ଯିବି।
ଆଜ୍ଞା ବହୁତ ବହୁତ ବଢିଆ ଆଜ୍ଞା। ଆପଣ ଯୋଉ ଏବେ କହିଲେ କି ମୁଁ ଯିବି କିଛି ସର୍ଭେ ପ-ପରବେକ୍ଷଣ କରିବା ପାଇଁ ଯିବ ବେ ଆପଣଙ୍କ ଛୁଆ ମାନଙ୍କର ସେ ସର୍ଭେ ଯୋଉ କରିବେ ସର୍ଭେ କଲା ପରେ ତାର କଣ କରିବେ ଆଜ୍ଞା ତାକୁ?
ତାର ଗୋଟେ ତଥ୍ୟ ଆଜ୍ଞା ଜିଲ୍ଲାପାଳଙ୍କୁ ମୋର ଦବାର ଅଛି।
ଆଜ୍ଞା।
ବୁଝିଲେ ନା ଯେ ଗ୍ରୀଷ୍ମ ଦିନରେ ଏମିତି ହେଇପାରୁଚି। ଆଗାମୀ ଦିନରେ ଯଦି ୟାକୁ ଆମେ ବ୍ୟାପକ ପରିମାଣରେ କରାଯାଇ ପାରନ୍ତା କୌଣସି ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ବା କୌଣସି ବେସରକାରୀ ସଂସ୍ଥା ଦ୍ଵାରା ବା ସରକାରଙ୍କ ତରଫରୁ ତାହେଲେ ପିଲାମାନେ ବହୁତ ଉପକୃତ ହେଇପାରିବେ। କାହିଁକି ନା ଦିନକୁ ଦିନ ଏମିତି ତାତି ବଢୁ ଚି ଆଜ୍ଞା କେବେ ବର୍ଷା ପାଇଁ କେବେ ପ୍ରବଳ ଶୀତ ପାଇଁ କେବେ ପ୍ରବଳ ଖରା ପାଇଁ ଶି ଶିକ୍ଷାରେ ବାଧାପ୍ରାପ୍ତ ହଉଛି।
ଆଜ୍ଞା।
ଏ କୌଣସି ଉପାୟରେ ପିଲାଙ୍କୁ ଶିକ୍ଷା ସହିତ ଯୋଡି ରଖି ପାରିବା ତେବେ ଶିକ୍ଷାର ଆଉ ମୂଳ ଦୁଆତ ହଲିବ ନାଇଁ। ହଁ କି ନାଇଁ କୁହ?
ତ ଆପଣ କହିବା ହିସାବରେ ଶିକ୍ଷା ଟା ବହୁତ ଗୁରୁତ୍ଵ ପୂର୍ଣ୍ଣ ଆଜି ଜି ଆଜି ଡେଟରେ। ଆଉ ତ ଖାସ କରି ଗୋଟେ ଶିଶୁର ଶିକ୍ କ୍ଷା ବହୁତ ଅ ମାନେ ଯୋଉ ଗୁରୁତ୍ୱପୂର୍ଣ୍ଣ ରହିଚି। ଆଚ୍ଛା ମୋତେ ଗୋଟେ କତ୍ ଥା କୁହନ୍ତୁ ଗୋଟେ ଶିଶୁକୁ ପ୍ରପର ଏ ଯଦି ଆମେ ଶିକ୍ଷା ଦେବାକୁ ହେଲେ
ଆଜ୍ଞା ନାଇଁ ଦେଖନ୍ତୁ ପ୍ରଥମେ ଶିଶୁ ର ମନକୁ ବୁଝିବାକୁ ପଡିବ ପ୍ରଥମ କଥା। ଆମେ ଯଦି ତାକୁ ବାଧ୍ୟବାଧକତାରେ ପଢେଇବା। ତାକୁ ଆମେ ଦଣ୍ଡ ଦେଇକି ପଢେଇବା। କେବେ ବି ସମ୍ଭବ ନୁହେଁ ଶିକ୍ଷା ଫଳପ୍ରଦ ହବ ନାହିଁ। ପ୍ରଥମେ ଶିକ୍ଷାର ମନ ଶିଶୁର ମନକୁ ବୁଝିବା। ଶିଶୁ ବୁଝି ପାରୁଥିବା ଭାଷାକୁ ଆମେ କହିବା। ଶିଶୁକୁ ଭଲ ଲାଗୁଥିବା କାମ ଜରିଆରେ ଆମେ ଶିକ୍ଷାର୍ଥୀ ଦେବା। କଥାଟା ବୁଝିଲେ ନା?
ଆଜ୍ଞା।
ଧରନ୍ତୁ ଆଜି ଆମ ଘରେ ଭୋଜି ହବ ଘରେ ଗୋଟେ ଛୋଟ ପିଲା ଅଛି। ତାକୁ ଯଦି କହିବା ଏ ଛୁଆ ଆଜି ଆମ ଘରେ ଭୋଜି ହବ। କଣ କଣ ମସଲା ଆମେ ଆଣିବା ତାର ଗୋଟେ ତାଲିକା କରନା। ସେ ଖୁସି ରେ ତାଲିକା କରିବ। ସେଇ ତାଲିକା କରିବା ଭିତରେ ସେ କୋଡିଏ ତିରିଶ ମସଲାର ନାମ ବି ଜାଣିଗଲା ବନାନ ବି ଜାଣିଗଲା। ହଁ କି ନାଇଁ କୁହନ୍ତୁ? କିନ୍ତ ଗୋଟେ ପିଲାକୁ ଯଦି ଆମେ ସିଧାସଳକ କହିବା ଏଇ କୋଡିଏଟା ମସଲା ନାଁ ଲେଖ ନା ତ ସେ ବିରକ୍ତ ଭାବ ହବ ତା ମନରେ। କିନ୍ତୁ ଆମେ ଯଦି କହିବା ଆଜି ଭୋଜି ହବ। ତୁ ମସଲା ଗୁଡିକର ନାମ ଲେଖ୍। ଆଉ ତୁ ଲେଖିଥିବା ମସଲା ହିଁ ଅଣାଯିବ। ସେ କେତେ ଖୁସି ରେ କରିବ ଦେଖନ୍ତୁ?
ଆଜ୍ଞା ନିଶ୍ଚିତ ଆଜ୍ଞା।
ଛୋଟ ଛୋଟ ତରିକା ଶିଶୁ ପାଇଁ ଆମକୁ ନିହାତି ଦରକାର। ଧରନ୍ତୁ ଘର ପିଲାଟି କ୍ରିକେଟ ଖେଳିବାକୁ ଯାଇଚି। ତାକୁ ଆସିଲେ ଆଜି କ୍ରିକେଟ ଖେଳର ଅନୁଭୂତି ଟିକେ କହନା କେତେ ଓଭର ବୋଲିଂ କଲୁ? କେମିତି ବ୍ୟାଟିଂ କଲୁ କେତେ ୱିକେଟ୍ ନେଲୁ। ସେଇ କଥା ଛଳରେ ଆଜ୍ଞା ସେ କ୍ରିକେଟ୍ ବିଷୟରେ ଗୁଡାଏ କଥା ଆପଣ କହିବ।
ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଜ୍ଞା। ମତେ ଗୋଟେ ଜରୁରୀ କଲ ଟେ ଆସୁଚି ଆଜ୍ଞା।
ହଁ ନିଶ୍ଚିତ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆଜ୍ଞା।